ହାଲୋ।
ହାଲୋ।
ହାଲୋ।
ହଁ ଶୁଭା ଯାଉଚି ହଁ ହଁ।
ହଁ ହଁ। ଘର ଭିତରେ ଅଛିତ ଶୁବୁଚିକି ନାଇଁ କୁଅ।
ହଁ ହଁ ତମ କଥା ମତେ ଶୁଭା ଯାଉଚି।
ହଁ।
ଆଉ?
କ୍ରିକେଟ୍ ବିଷୟରେ କାହାକୁ ଚିଞ୍ଚଲଲୋ କ୍ରିକେଟର କାହାକୁ କ୍ରିକେଟର କାହାକୁ ଚି
କ୍ରିକେଟର ମାନେ ଇଣ୍ଡିଆର କହିବି? ମୁଁ କହିଲି ଇଣ୍ଡିଆ ଟିମର କହିବି?
ହଁ ଇରେଟିର।
ରୋହିତ ଶର୍ମା
ହୁଁ।
ଭାବିବାକୁ ପଡ଼ୁଛି ଇୟ ଚାରି ବର୍ଷ ପ୍ରାୟ ଦେଖିନିନା ଏବେ ନୂଆ କଣ ସବୁ ଆସିଚନ୍ତିବି
ରୋହିତ ଶର୍ମା ବିରାଟ କୋହଲି
ହାର୍ଦ୍ଦିକ ରୋଷ କଣ ହାର୍ଦ୍ଦିକ ପାଡି୍ଆ
ହାରଦ୍ଦ ପାଣ୍ଡ୍ୟା ହଁ ହାରଦୀ ପାଣ୍ଡ୍ୟା ଆଉ ଅଛନ୍ତି ଆ ସୁମନ ଗିଲ୍ ସୁମନ ସୁ ଶୁଭୁ କଣ
ସୁମନ୍।
ହଁ। ହଁ ତାନା ସୁମନ୍ ଗିଲ୍ ଆ ଇଶାନ କିସାନ।
ହଁ ଇଶାନ କିଶାନ କି ରାହୁଲ୍ ଯିଏ ତା ନାଁଟା କଣ ଫୁଲଟା? ରାହୁଲ୍ କଣ?
କେଲ୍ ରାହୁଲ୍ କେଲ୍ କେଲ୍ ତାର ଫୁଲ୍ ପ୍ରଥମ କଣ ଅଛି ମୁଁ ଜାଣିନି ଲୋକେଶ୍ କିଛି ଗୋଟେ ଅଛି ମୁଁ ଜାଣିନି ଭଲସେ କିନ୍ତୁ କେ ମୁଁ ଶୁଣି ଜାଣିଛି ଏତିକି।
ଏବେ ଇଣ୍ଡିଆକୁୁବି ଗୋଟେ ନୂଆ ଯାଇଚି
ଇଣ୍ଡିଆକୁ କିଏ ଆସିଚି? ହଁ ହଁ ବୈଭବ ସୂର୍ଯ୍ୟବ ବୈଭବ ସ ସୂର୍ଯ୍ୟବଂଶୀ ବୈଭବ ସୂର୍ଯ୍ୟବଂଶୀସେ ପନ୍ଦର ବର୍ଷତ।
ସେ ପୁରା କମ୍ ଏଜରୁ ପୁରା ରେକର୍ଡ କଲାଣି ଆଉ।
ହୁଁ ହୁଁ ସେଚଉଦ ବର୍ଷରୁ ଆଇଲାଣି ଆଉ। ପନ୍ଦର ବର୍ଷ ତାକୁ ଜଷ୍ଟ। ତା ଭାଇବି ଖେଳିଲାଣି ତାଭାଇ ହଁ ମୁଁ କ୍ରିକେଟ୍ ହିଁ ଦେଖେ। ମୁଁ କ୍ରିକେଟ୍ ଛଡ଼ା ଆଉ କିଛି ଏତେ ଦେଖେନି କାଲିବି ମ୍ୟା
ମୁଁ ଆଗରୁ ସେମିତି ବାପା ଦେଖନ୍ତି ବାପା ଦେଖନ୍ତି ମୁଁ ଦେ ଦେଖୁଥିଲି ଏବେ ରିସେଣ୍ଟ ଟିକେ ଚାରି ବର୍ଷ ହେଲା ଆଉ ଦେଖୁନି ଏତେ।
ଉମେନ୍ସ ଟିମ୍ର ମ୍ୟାଚ୍ ମୁଦେଖୁଥିଲି କାଲି ୱାର୍ଲଡ କପ୍ ଅ କିଟଣ୍ଟି।
ତହୋ ମୁଁ ଆଉ ଦେଖୁନିନା ମୁଁ ବି ଆଉ ଜାଣିନି।
ମତେ ଟିକେ କ୍ରିକେଟ୍ ବିଷୟରେ କହୁନ କଣ ଜାଣିଚ?
ଓମେନ୍ସ ୱାର୍୍କପ୍ ଦେଖିଥିଲ ଓମେନ୍ସ ୱା୍ପ ଆର ବର୍ଷ ହେଇଥିଲା ନଭେମ୍ବରରେ? ଜିତିଥିଲାବା ଇଣ୍ଡିଆ ଜିତିଚି ୱାର୍ଡ କପ୍ ଓମେନ୍ ୱାର୍ଲଡ କପ୍ ଜିତିଥିଲା। ଫାଷ୍ଟ ୱାର୍ଲଡ କପ୍ ଜିତିଥିଲା ଆପୂର୍ବରୁ ଜିତିନି।
ହଁ ହଁ।
ଏଇଟା ଫାଷ୍ଟ ୱାର୍ଲଡ କପ୍ ଇଣ୍ଡିଆର ଥିଲା। ଆ ପୂର୍ବରୁ ହଁ।
ଓ ସେଇଆ ଦେଖଉଥିଲା ଇଏରେ ନିୁଜରେ। ମାନେ ଓମେନ୍ ଯୋଉ ଜିତିଥିଲା ୱାର୍ କପ୍ ଆଉ ଆମର ଇଣ୍ଡିଆବି ବଏସ୍ ବି ଥିଲେ ସେଇଥିଲାଗି ବୋଧେ ଡବଲ ଦେଖଉଥିଲା ଦି ଜଣଙ୍କର।
ହରମନପତ କୌର ଯୋଉ କ୍ୟାପ୍ଟେନରକି ଆଙ୍କର ମେନ୍ସଙ୍କର? ସ୍ମୃତି ଏରିକୁ ଜାଣିନ ସ୍ମୃତି ବନ୍ଧନା?
ନା ମୁଁ ସେମାନଙ୍କୁ ଦେଖିନି ସେତାକୁ ଦେଖିନି।
ସେମାନେ ଏବେ ଭଲ ଖେଳିଚନ୍ତି ତାଙ୍କ ଟିଟ୍ୱେଣ୍ଟି ୱାର୍ଲଡ କପ୍ ଚାଲିଚି ଏବର୍ଷ। ଇଣ୍ଡିଆରତ ଦୁଇ ହଜାରେ ସତେଇଶିରେ ନାହିଁକି ୱାର୍ଲଡ କପ୍।
ଆଚ୍ଛା ହଁ-ହଁ।
ଆଇ ପିଏଲ୍ ଦେଖ ଆଇ ପିଏଲ୍।
ଆଇ ପିଏଲ୍ ଦେଇଶେଇବା କହୁଚି ଦେଖୁଥିଲି ଆଗରୁ, ବାପା ଦେଖନ୍ତିତ ମୁଁ ସେଉ ତୁ ଦେଖେ, ଦେ ଦେଖୁଥିଲି, ଏଇ ଚାରି ବର୍ଷ ହେଲାପରେ ଆଉ ଦେଖୁନି ଆଉ।
ହୁଁ ମୁଁ ଦେଖିବା ଷ୍ଟାର୍ଟ କଲି କେବେ କହିଲ ହଁ ମୁଁ ଦେଖ ଦେଖିବା ଷ୍ଟାର୍ଟକଲି ଦୁଇ ହଜାରେ ଷୋହଳ ସତ୍ ତରେ ଦୁଇ ହଜାରେ ଷୋହଳରେ କ୍ରିକେଟ୍ ଦେଖିବା ଷ୍ଟାର୍ଟ କଲି। ଆଗରୁ ଦେଖୁନଥିଲି। ଆଗରୁ, ମୁଁ ମାନେ ମତେ ପସନ୍ଦ ନଥିଲା।
ତମେ କ୍ରିକେଟ୍ ଦେଖିଲଣି।
ହଁ ଆଗରୁ ଦେଖୁନୁ, ଆଗରୁ ମତେ ଜମା ପସନ୍ଦ ନଥିଲା। ଧୀରେ-ଧୀରେ ସାଙ୍ଗ ମାନେ ସେକଥା ଗପନ୍ତି ସବୁବେଳେ ତାପରେ ଧୀରେ-ଧୀରେ ଦେଖି-ଦେଖି, ଦେଖି-ଦେଖି ପସନ୍ଦ ହେଲା ଦେଖିବା। ତାପରେ ଦେଖିଲି, ତାକୁ ଦେଖିଲା ପରେ ତାପରେ ଅଭ୍ୟାସ ହେଇଗଲା ଆଉ। ତାପରେ ବିରାଟ କୋହଲିତ ଫେବରାଇଟ୍ ତାର ସବୁ ମ୍ୟାଚ୍ ଦେଖିବାର ଅଛି ଆଉ। କଁ କହିଲ ହାଲୋ। ହାଲୋ।